ହେଁ କଣ କରୁଛ ହଁ କଣ କରୁଛ?
ଏଇ ଟିକେ ସିଲେଇ କାମ ଟିକେ ଥିଲା ଏତେବେଳେ କରୁଥିଲି। ଆ ସରିଗଲା ଆଉ ହୁଁ।
ସିଲେଇ କାମ ମୁଁ ସିଲେଇ ବି କରୁଛି ଖିଆ ପିଆ ସରିନ ତ।
ହଁ ଖିଆ ପିଆ ଆମର ବି ସରିଲାଣି। ତମର ସରିଲାଣି ହଁ ହଁ।
ମଁ ଖାଲି ସେ
ହୁଁ ହୁଁ।
ମେଡିକାଲ ରେ ଜଣେ ଜଣେ ମେଡିକାଲରେ ଜଣ ମେଡାଲରେ ଜଣେ ପଡିଛନ୍ତି ତ? ସେଠି କରି ଟିକେ କରି ନେଇଗଲେ। ସେ ତାଙ୍କର କିଛି ବନି ଆଉ ଗଲା ଆଉ। ହଁ
ଓ ହୋ ଆଉ କଣ ରୋଷେଇ କରିଥିଲ ଆଜି?
ଆଜି ରୋଷେଇ କଲି ତ ମୋର ଆମର ରବିବାରେ ସାଧା।
ତମର ରବିବାରେ ସାଧା କି କୋଉ ପୂଜା କରୁଛ ସୂର୍ଯ୍ୟ ପୂଜା କରୁଛ?
ପୂଜା କରୁନି ଯେ କିନ୍ତୁ ଖାଉନି ରବି ନାରାୟଣ ବୋଲି। କିଛି ଉପାସ କରନି ମାନେ ସା ଧା ମାନେ, ଆମିଷ ନାହିଁ ହୋ ପିଆଜ ରସୁଣ ଖାଉଛି।
ହଁ- ହଁ ଖାଲି ଆମିଷଟା ଖାଉନ ଆଉ। ସମସ୍ତେ ଘରେ ନା କଣ, ନା ଝିଅ ଖାଏ ଆମିଷ?
ସେମାନେ ଖାଆନ୍ତି ଆଇଁଷ ଯେ ମୁଁ ଆଜି କରିଥାନ୍ତି ଆଇଁଷ, ଝିଅର ଟିକେ ଜର ହେଇଯାଇଛି ଜର ସମୟରେ ଆଇଁଷ ଖାଇବନି।
ସେଇ ଆମର ବି ମୋ ଝିଅ ଯ ଦୁଇ ଦିନ ବୁଲିଦେଲା ଯେ ରଜକୁ, ତାକୁ ନାକରୁ ଥଣ୍ଡା ପାଣି ବହୁଛି। ଥଣ୍ଡା ହେଇଯାଉଛି ନାକ
ଥଣ୍ଡା ବା ଥଣ୍ଡା ତ ପ୍ରବଳ, କାଲିବି ଜର ହେଇଥିଲା ଝିଅର କାଲି।
ସିଜେନିଂ ବି ଚେଞ୍ଜ ହେଇ ଆସିଲାଣି ନା, ଏବେ ସିଜନ ଚେଞ୍ଜ ସକାଶେ ଦେଖିବ କେତେ ଲୋକ ଜରରେ ପଡ଼ିବେ, ବର୍ଷା ପାଣି ନୂଆ କରି ପଡିଲା ହୁଁ। ଖରାକୁ ଜମା ଭଲ ଲାଗୁନି, ଗୋଡ଼ ହାତ ବସି ଯାଉଛି ଖାଲି।
ହଁ ଗରମ ହଉଚି ଗୁଳଗୁଳିଆଟା ହଉଚି ତ।
ଗୁଳଗୁଳିଆ ହଉଛି ଟିକେ ବେଶୀ। କଣ ସାଧା କରିଥିଲ? ଆମର ଭାତ, ଡାଲି, ମାଛ ହୁଁ- ହୁଁ।
ମାଛ କଣ ତରକାରୀ?
ହଁ ମାଛ ତରକାରୀ କରିଦେଇଥିଲି।
ହଁ- ହଁ- ହଁ- ହ ମୁଁ ସତୁଳା କରିଦେଇଥିଲି, ଆଳୁ
ସନ୍ତୁଳା ତମେ କେମିତି କରୁଛ, ଆମର ତ କେବେ କରିନୁ ସନ୍ତୁଳା?
ତ ସନ୍ତୁଳା କେବେ କରନେଇ?
ନା ଆମର ସେଇପଟେ ନାହିଁ। କରୁନାହାନ୍ତି କେହି, ଆମର ସମ୍ବଲପୁର ଆଡେ। ଆମ ଆଡେ ଆଉ ଗୋଟେ ଅଛି ସନ୍ତୁଳା ଟାଇପର, ସନ୍ତୁଳା ତମର କଣ କି କିଛି ପକଉନ ସାଧା ପୁରା ସିଝେଇ ଦେଇକି ଖାଉଛ, ମୁଁ ଶୁଣିଛି। ହେଲେ କେ ହଁ ପଘରା ନା କଣ କହନ୍ତି ମୁଁ ବି ଜାଣିନି। କେମିତି ପଘରଉଛ ଯେ, ହଁ କେମିତି ବନଉଛ କହିଲ?
ସନ୍ତୁଳା ଟା, ଆମେ ହଳଦୀ ପକାଉନା। ହେଲା ଖାଲି ପରିବା ସିଝା ହବ, ସେଥିରେ ଟିକେ ଅଦା ମୁଁ ଟିକେ କ କଞ୍ଚା କୋରିକି ପକେଇ ଦେଇଥାଏ, ଟମାଟ ସବୁ ପରିବା ସିଝେଇ ଦିଏ, ଟମାଟ ପକେଇ ଦେଇେଥିବି ଭିତରେ।
ହଁ।
ଲୁଣ ପକେଇଦେଲି ସିଝିଗଲା, ସିଝିଗଲା ପରେ ତା କୁ ବେଶୀ ଟିକେ ସିଝିିବନି, ଟିକେ ଟିକେ ରହିବ ଟିକେ ଟାଣ କରିବା ବେଶି ସିଝିଗଲେ ଭଲ ଲାଗିବନି, ତାକୁ ତାପରେ ଏଁ ବଘାରି ଦବ ଆଉ। ସୋରିଷତେଲ ଟିକେ ବଘାରିଲେ ଭଲ ଲାଗିବ, ବଡି ବଡି ଟିକେ ପ କେଇବ ବିରି ବଡି, ବି -ବିରି ବଡି ଭାଜିକି
ହଁ ବଘାରି ସାଇଲା ପରେ ବଡି ଟାକୁ ପକେଇବ ଆଉ ବଡି ଟା ଯଦି ବେଶି ସିଝିଯିବ ଭଲ ଲାଗିବନି। କସିଆ ଯାକେ ରହୁଥିବ ସିଏ, ଖାଇବ ଗରମ ଗରମ ଖାଇବ ବଢିଆ ଲାଗ ଗିବ, ରସୁଣ ରସୁଣ କ କଞ୍ଚା ଲଙ୍କା ଆଉ ଦେଇକି ବଘାରିବ । ନା- ନା- ନା- ନାଇଁ କଟା ନାହିଁ, ନା ନା ଏବେ ତ ଏଇଟା ତ ମାନେ ରୋଗୀ ଖାଦ୍ୟ, ଆଉ ସନ୍ତୁଳାଟା ଆମର ଆଉ।
ହୁଁ- ହୁଁ।
ପୁରା ଲାଇଟ ଫୁଡ ଆଉ ମାତା ସାଙ୍ଗରେ ବାପ ସାଙ୍ଗରେ, ଖାଅ ରୁଟି ସବୁ ଜାଗାରେ ଆଉ।
ହଁ ହଁ।
ନାଇଁ ଯାଥିବ।
ତମେ ଯୋଉ ଯୋଉଟା ଖାଉଛ ଆମେ ସେଇଟା ଖାଉନୁ ହେଲା ଆଉ ଆମେ ଯୋଉଟା ଖାଉଛୁ ତମେ ସେଇଟା ଖାଉନ।
ଖାଉନା।
ଆମେ କୋଉଡା ଆମ ଗୋଟେ କରୁଛୁ ଯ ପିସୁ ନାଇଁ ନାଇଁ। ଖାଉନୁ ନୁହଁ ମାନେ ତମେ ତମେ ଯେଉଁଟା ବନଉଛ। ଆମେ ବନେଇ ଜାଣିଲ ସିନା ଖାଇବୁ ଖାଇବା ମେନ୍ ହେଲା ବନେଇ ଜାଣିବା ଦରକାର। ଆମେ ଗୋଟେ ଜିନିଷ ଦେଖ ହଁ ଆମେ ଗୋଟେ ଏବେ ତୁମେ ଯେଉଁ ଭଳିଆ କହିଲ ମୁଁ ସେଇଭଳିଆ ଯଦି ବନେଇବି ତାହେଲେ କାହିଁ ଖାଇବୁନି। ମେନ୍ ଆ ଆଉ ଗୋଟେ କଥା ଆମେ ଗୋଟେ କରୁଛୁ ତମେ ଯୋଉ ଭଳିଆ କରୁଛ ଯୋଉଟା ସନ୍ତୁଳା କହୁଛ ଆମେ ବି ଗୋଟେ ସେଭଆ ଆମ୍ବିଲା ଟାଇପି ର କରୁଛୁ।
ଆମର ଶିଯାକ ତରକାରୀ ଜଣେ ଜଣେ କହନ୍ତି ବଘରା ଦରକାରୀ ନହେଲେ ସଝା ଦରକାରୀ ଏମିତି କହନ୍ତି। ସତରାଟାକୁ ତାର ନାଁ ବି ଅଲଗା ଅଲଗା ଅଛି।
ନାଇଁ ଆମର ଆମ୍ବିଲା ବୋଲି କହନ୍ତି ଆମ ଆଡେ ଗାଁରେ ଗୋଟେ କରୁଛନ୍ତି ନହେଲେ ଲେଥା କହିବେ ସେଇଟାକୁ। ସେଇଟା କଣ କରନ୍ତି କହିଲ କଖାରୁ ଆଉ ବାଇଗଣ ଅଖାରୁ ବାଇଗଣ ଆଉ ଯୋଉ ବଡ ବଡ କାନ୍ଦୁଳ ହେଲା କାନ୍ଦୁଳ ନହେଲେ ନାହିଁ ଯେଉଁ ମ ହେ ଏଗୁଡା ସବୁ ସିଝେଇ ଦେଇକି ପାଣିରେ ମାନେ ଆଗ ବତିରା ହବ। ର ଆଉ କି। ତେଲ ହଉ ତାପରେ ଏଇଟାକୁ କାଟି ଦିଆହବ କଖାରୁ ଆଉ ଯଉଁ ବାଇଗଣ।
ହଁ।
ଆଉ ଖଡା ବୋଲି ଜାଣିଥିବ ଗୋଟେ ଖଡା ଶାଗ ଆସୁଛି ଖଡା ତାର ଯୋଉ ବଡ ବଡ ହଁ। ହଁ ସେ ଖଡା ଟାକୁ କାଟିକି ସିଝେଇ ଦବ ଟିକେ ସିଝେଇ ସାରିଲା ପରେ ସେଟାକୁ ସେଠରେ ହଳଦୀ ଗୁଣ୍ଡ ପଡିବ ହଳଦୀ ଗୁଣ୍ଡ ତା
ଡାଲି ପଇଲେ ହଳଦୀ ନ ପଡ଼ଲେ ଭଲ ଲାଗିଗନି।
ହୁଁ ହୁଁ ନାଇଁ ଏଥିରେ ଡାଲି ନୁହଁ ସେଇଟା ଯେ କାନ୍ଦୁଲ ଗୋଟା ଗୋଟା ଥିବ ସେଇଟା।
ହଁ କହ?
ହଁ ସେଟାକୁ ବତୁରେଇ ହଁ ବତରଇକି ସେଇଟାକୁ ଇଏ କରାହେବ। ସିଝା ହବ ତାପରେ ସେ ସିଝିଲା ବି ସେଟା ଫାଲ ଫାଳ ହବନି। ସେଇ ଗୋଟା ଗୋଟା ହେଇଥିବ। ହୁଁ ଗୋଟା ଗୋଟା ସେଇଟା ପ୍ରେସର ରେି ଯା ହବନି ନା ଆମର ଇ ଡେକ୍ଚିରେ କରାହବ।
ସିଏ ମୁଁ ଟଣ୍ଡା ନାଇକି ରହିବି।
କଣ କରା ହୁଏ କି ସବୁ ମିକ୍ସ କରି ପକେଇ ଦିଆ ହୁଏ ତାପରେ ଟିକେ ସିଝି ଗଲା ପରେ ସେଠରେ ହଳଦୀ ଗୁଣ୍ଡ ପଡିଥିବ। ଆ ଯୋଉ ଟମାଟୋ ପଡିଥିବ ଗୋଟା ଗୋଟା ସବୁ ପଡିିବ। ଥିବ ଟମାଟୋ ଗୋଟା ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ତାପରେ ସେତିକି ପଡିବ ମାନେ ଭୁଜିଗଲା ପରେ ସେଥିରେ କଣ କରାହବ ଚାଉଳ ଯେଉ ବତୁରା ହେଇଥିବ ଚାଉଳକୁ ପିଲା ବେଲକୁ ସେଥିରେ ଜିରା ଟିକେ ଆଉ ଅଦା ରସୁଣ ଏସବୁ ମିସେଇ ଦେଇକି ବଟା ହବ ତାପରେ ବାଟି ଦେ ପରେ ଯେଉଁ ଆମ୍ବିଲାଟା ବନା ହେଇଥିବ ସେଇଥିରେ ମାନେ ସିଝା ହୋଇଇଥିବ ଯେଉଁ ଜିନିଷ।
ହୁଁ।
ସେ ଜିନିଷରେ ମାନେ ସେଟା ପକେଇଦବ ମାନେ ଗୋଲେଇକି ସେମିତି ଗୋ ଗୋଟା ଦେଇଦେଲେ ତ ଇଏ ହେଇଯିବ ନା ସବୁ ମାନେ ଇଏ ଗୋଟା ଗୋଟା ହେଇକି ରହିଯିବ। ପିଠଉଟା ନା ଚାଉଳ ପିଠୋଉ ଟା ନା ସେଟାକୁ ପାଣିରେ ଗୋଳେଇ ଦେଇକି ଗୋଳେଇ ଦେଇକି ସେଟାକୁ ସେ ଢାଲି ଦିଆହବ ଢାଲି ଦେଲେ ସବୁ ମିକ୍ସ ହେଇଯିବ। ଟିକେ ବହଳିଆ ଟାଇପ ର ହବ। ହୁଁ ବହଳିଆ ବହଳିଆ ହବ। ସେଇଥିରେ ଆ ସେଇଥିରେ ତେନ୍ତୁଳି ହଁ ସେଇଠିରେ ତେନ୍ତୁଳି ଟିକେ ନହେଲେ ଆମ୍ବୁଳ ଗୋଟେ କୋଲା ଏମିତି ବତରେଇକି ସେଥିରେ ପକେଇଦବ ଚକଟିିକି।
ଓହୋ ଖଟା ଖଟା ଲାଗିବ। ହଁ ଡାଲି ଟାରେ ଖଟା ଟିକେ ନହେଲେ ଭଲ ଲାଗିବନି।
ହଁ ତାପରେ ସେଇଟା କଣ କରିବ, ସେଇଟା ପୁଣି ଆଉଥରେ ସେଇଟାକୁ ସିଝିଗଲା ପରେ ଟିକେ ଦୁଇ ମାନେ ପାଞ୍ଚ ମିନିଟ୍ ଖଣ୍ଡେ ଫୁଟି ଗଲା ପରେ ସେଟାକୁ ଓହ୍ଲେଇ ଦେଇକି ସେଠାରେ ତାପରେ ତେଲ ଗରମ କରିକି ତେଲରେ ସେଇଠି ଶୁଖିଲା ଲଙ୍କା ଚାରିଟା କି ପାଞ୍ଚଟା ଖଣ୍ଡେ ଭୃଷଙ୍ଗ ପତ୍ର ଟିକେ ସୋରିଷ ଟିକେ ଜିରା ଟିକେ ଫୁଟଣ କରିଦବ ତାରି ଉପରେ ଢାଳିଦବ।
। ହଁ ତାକୁ କଣ ତା ତାକୁ କଣ କଣ କହନ୍ତି? ।
ଆମ ଆଡେ ମୋ ମା ଘର ଆଡେ କହିଛନ୍ତି ଆମ୍ବିଲା ହେଲା। ଏଇ ଶାଶ ଶୁ ଘର ଆଡେ କହୁଛନ୍ତି ଲେଥା ଏମତି ଆଉ। ହଁ ଲେଥା କହୁଛନ୍ତି ମାନେ ଶାଶୁ ଘର ଆଡେ ଲେଥା କହୁଛନ୍ତି। ଆଉ ଆମ ମା ଘର ଆଡ଼େ ଆମ୍ବିଲା କହୁଛନ୍ତି। ସେଟା ଆମ୍ବିଲା ଆମ୍ବିଲା ଖଟା ଖଟା ଲାଗେ ବଢିଆ ଟେଷ୍ଟି ଲାଗେ। ସେରା ଶୁଖିଲା ଭାତରେ ଖାଇପାରିବ ଆଉ ଗରମ ଭାତରେ ବି ଖାଇପାରିବ। ଏଇ ପଖାଳ ଭାତରେ ହେଇ ପଖାଳ ଭାତରେ ବି ସୁ ବେଶୀ କରି ଗରମ ଭାତରେ ହଁ ଗରମ ଭାତ ରେ ବେଶୀ ଭଲ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
ଆଉ ଗୋଟେ କୋଳଥରେ ବି ବନା ହଉଚି ସେଇଟା ବି ଆମେ ଭାତରେ ଖାଉ ଭଲ ଲାଗେ। କୋଲଥରେ କୋଳଥକୁ ସିଝେଇଦବ ଗୋ ମାନେ ଗୋଟା କୋଲଥକୁ ଡାଲି ନୁହଁ ସେଇଟା ଏଇଟା ଆଉ ଗୋଟେ ପ୍ରକାର ମୁଁ ଦେଖ ହଁ ଗୋଟା ମାନେ ସେଇଟା କଣ କରିବ କହିଲ ଆ ଡାଲି କୋଲଥକୁ ଗୋଟା ଗୋଟା ଭାଜି ଦେଇଥିବ ନାଲି ହେଇଗଲା ପରେ ଓହ୍ଲେଇଦବ। କଡେଇରେ ହଉ କି ବାଲିରେ ଭାଜିଲେ ବି ହବ ଘଣାରେ ଗାଁ ମାନଙ୍କେ ତ ଘଣାରେ ଭାଜନ୍ତି। ଯୋଉ ହାଣ୍ଡି ଯୋଉ ମା ଆଉ ଏଇଠି ତ ମାଟି ହାଣ୍ଡି ନାହିଁ ବୋଲି କଢେଇରେ ଭାଜିବା କଥା। କଞ୍ଚା କୋଳଥକୁ ଦେଶୀ କୋଳଥ ସେଇଟା ହେଇଥିବ। ଆଉ ଭାଜି ଦେଇକି ସେଟାକୁ ଓହ୍ଲେଇ ଦବ। ଆଉ ମାନେ ବାଛା ବଛି କରିକି ସେଠକୁ ବତରେଇଦବ। ଅ ଦି ତିନି ଘଣ୍ଟା ବତରି ଗଲା ପରେ ସେଇଟାକୁ ପାଣି ବେଶୀ ପାଣି ଦେବନି ଯେତିକି ଦରକାର ସେତିକି। ଆଉ ବ ସେଇଟାକୁ ପକେଇଦବ ସେଠିରେ ଧୋଇକି କୋଳଥକୁ। କୋଳଥ ଯେମତି ସି ସିଝିଯିବ ମାନେ ଗୋଟା ଗୋଟା ହେଇକି ସିଝିଥିବ ସେଇଟା ମାନେ ଫାଳ ଫାଳ ହବନି।
ଫାଳ ଯାଇଁଲି।
ହଁ ଫାଳ ଫାଳ ହଁ କାନ୍ଦୁଲ ଯେମିତି ମୁଁ ଆମ୍ବିଲା ହେରା କରି କହୁଥିଲି ସେମିତି। ଗୋଟା ଗୋ ଟା ହବ ହଁ। ଗୋଟା ଗୋଟା ହେଇ ସାରିଲା ପରେ ତାପରେ ସେଟା ପା ପାଣି ଲାଲ୍ ହେଇଯିବ। ସେ ପାଣି ଜମା ଫୋପାଡ଼ିବନି ସେମିତି ଥିବ। ସେ ଟିକେ ଲୁଣ ବି ଦେଇଥିବ ହେଲା। ଆ ଲୁଣ ଟିକେ ହଲଦୀ ଗୁଣ୍ଡ ଟିକେ ଦେଇଥିବ ଆଉ। ତାପରେ କଣ ତ ସେମିତି ଚାଉଳ ବତରେଇବ। ସେ ଚାଉଳରେ ପୁଣି ସେଇ ରସୁଣ ଅଦା ସବୁ ମିଶେଇକି ଶୁଖିଲା ଲଙ୍କା ମିଶେଇକି ବାଟିବ। ଆଉ ଗୋଟେ ଟମାଟୋ ସେଠିରେ ମିଶେଇକି ବାଟିଦବ। ବାଟି ଦେଇକି ସେଟା ମାନେ ସେ କୋଳଥ ଡାଲିରେ ପକାଇଦେବ। ସେ ପାଣିରେ ଗୋଲେଇକି ପକେଇଦେବ ତାପରେ ସେଇଟା ମୋଟାଳିଆ ହେବ।
ହୁଁ।
ଆ ସେନ୍ତି ଫୁଟଣ ଯେମିତି କରାହେବ ଆମ୍ବିଲାର ଫୁଟଣ ଯେମିତି ମୁଁ କହିଲି।
ହଁ।
ସେମତି ଫୋଟଣ କରିକି ଇଏ କାଢ଼ି ମାନେ ଦଶ ମିନିଟ୍ ଖଣ୍ଡେ ବସେଇକି ଓଲ୍ହେଇ ଦେବ ଖାଇ ସେଇଟା ବି ପୁରା ବଢ଼ିଆ ଟେଷ୍ଟି ଲାଗେ।
ହୁଁ।
ହୁଁ ସେମିତି କେବେ କରିକି ଖାଇବ ଦେହ ପାଇଁ ବହୁତ ଭଲ କୋଳଥ ଡାଲି ଟା ହଁ ଏଇଠରେ କଣ କି ଆମର ମସଲା ପଡ଼ୁନି ତେଲ ପଡ଼ୁନି ବେଶୀ ନା ସେଥିପାଇଁ ଏ ଏଇ ଜିନିଷଟା ବେଶୀ ଭଲ ଲାଗେ ଖାଇବାକୁ।
ଦେହ ପାଇଁକିବି ଭଲ ଆଉ।
ଦେହ ପାଇଁ ବି ଭଲ ପାଟିକୁ ବି ଖଟା ଖଟା ସ୍ୱାଦ ଭଲ ଲାଗେ। ଆଇଁ ତି ଆଉ।
ପନିପରିବା ସବୁ ପଡିକି ହଁ ହଁ ହ।
ହଁ ପରେ କଥା ହେବା।